ସେ ଭାଇ କ ନମସ୍କାର। ଆପଣ କଣ କରୁଛନ୍ତି?
କିଛି ନାଇଁ ଆଜ୍ଞା ଏମିତି କଥା ହଉଛି ଜଣଙ୍କ ସହିତ।
ଆଚ୍ଛା ଆପଣ ସେ ସବୁ କୁହନ୍ତୁ ନି। ଆପଣ ଗୋଟେ କାମ କରନ୍ତୁ ଆପଣ ଆପଣ ତାଙ୍କ ସହ ଟିକେ ପରେ କଥା ହେବେ ଦଶ ମିନିଟ୍ ପରେ ଆପଣ ଏବେ ଏହି କାମ ଧ୍ୟାନ ଦିଅନ୍ତୁ।
ଆଜ୍ଞା କୁହନ୍ତୁ ଆଜ୍ଞା। କଣ କରୁଛନ୍ତି ଆପଣ?
ମୁଁ ବସିଥିଲି ଏବେ ମୁଁ ଖେଳା ଖେଳି କରି ସାରିଲା ପରେ ଏଠି ବସିଥିଲି। ଆଉ ବସିକି ମୁଁ ମୋର କଥା ମାନେ ଏମିତି ସାଙ୍ଗ ମାନଙ୍କ ସହିତ ବୁଲଥିଲି ବୁଲିକ ଏମିତି କଥା ହଉଛି ଆଉ।
ଆଜ୍ଞା।
ଆଜ୍ଞା ଆପଣ କୁହନ୍ତୁ ଆଜ୍ଞା ଆପଣ କୁହନ୍ତୁ ଆପଣ ଆପଣ ଏମିତି ଫୋନ କୁ ଧରି ଦିଅନ୍ନ୍ତି ଆପଣ ସେମିତି ପରେ ଧରିିବେ।
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା ଏଇଠି ସାଙ୍ଗ ସହିତ ମୁଁ ବି ବୁଲଥିଲି ଏବେ ବସିଛି ଆପଙ୍କ ସହିତ କଥା ହଉଛି ଆଜ୍ଞା।
ଓହୋ ଆପଣ ଦିନବେଳେ କଣ ଖାଇଥିଲେ?
କିଛି ନାଇଁ ଇଏ ପଖାଳ ଆଉ ବାଇଗଣ ଖୁଆ ହେଇଥିଲା ଆଉ।
ଓହୋ ଆଚ୍ଛା ବୁଝିଲି ବୁଝିଲି ଆ ଆଉ ମୁଁ ମୁଁ ଖାଇଥିଲି ଆଜି ପା ଦିନ ବେଳେ ଭାତ, ସରି ସରି ଚକୁଳି ପିଠାକୁ ମଟନ ଝୁଳ।
ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଭଲ ଭଲ!
ଆଜ୍ଞା ଆଜ୍ଞା। ଆପଣ ଙ୍କର ଆଉ ମୁଁ କହୁଥିଲି କି ତମେ ମୁଁ ମୁଁ କହୁଥିଲି କି ତମେ ଛୋଟ ବେଳେ ତମେ କୋଉ ସ୍କୁଲ ରେ ପ୍ରଥମେ ପାଠ ପଢୁଥିଲ ତମର ଛୋଟବେଳ ପ୍ରଥମ ତମ ତମର ଛୋଟ ବେଳର ପ୍ରଥମ ବିଦ୍ୟାଳୟ ନାମ କଣ?
ମୁଁ ତ ନର୍ସରୀ ସ୍କୁଲରେ ପଢୁଥିଲି ତା ନା ପ୍ରତିଭା ପବ୍ଲିକ ସ୍କୁଲ ଥିଲା।
ଆଜ୍ଞା ମାନେ ଆପଣଙ୍କ ଛୋଟବେଳୁ ଅଂରାଜୀ ସ୍କୁଲରେ ବାଟେ ମାନେ ମାନେ ପାଠ ପ ମାନେ ପାଠ ପଢୁଛନ୍ତି? ଆଂଗ୍ରେଜୀ ସ୍କୁଲରେ? ଓହୋ ଆଚ୍ଛା ଆଚ୍ଛା ହଁ ବୁଝିଲି ଓହୋ।
ଆଜ୍ଞା ଆଜ୍ଞା! ଆପଣ?
ହ ମୋର ଛୋଟବେଳେ ଥିଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର। ତ ଆମର ଏଇଠି ଆମ ଘର ପାଖରେ ତାର କିଛି ବର୍ଷ ପରେ ମୁଁ ଗଲି ଆଉ ଗୋଟେ କଲେଜ ମାନେ ଆଉ ଗୋଟେ ସ୍କୁଲ ସେଇ ସରସ୍ଵତି ଶିଶୁ ମନ୍ଦିର ମୋର ଘରଠୁ ତିନି କିଲୋମିଟର ଦୂରରେ। ତାପରେ ତାର କିଛି ସମୟ ପରେ ମୁଁ ସ୍କୁଲ ମାନେ ବେଳ ଶେଷ ହେଇଗଲା। ତାପରେ ମୁଁ ମୋର ତାପରେ ମୁଁ ମୋର ଗପେ ମାନେ ମୁଁ ମୋର ମାନେ ବିଦ୍ୟାଳୟରେ ମାନେ ବିଶ୍ୱବିଦ୍ୟାଳୟରେ ମାନେ ଇଏ ଦେଲି। ତାପ ରେ ମୁଁ ମୋର ବିଶ୍ୱ ବିଦ୍ୟାଳୟରେ ଦେଲି ମାନେ ପାଦ ଦେଲି।
ଆଜ୍ଞା ଏମିତି କୁହନ୍ତୁନି ଆଜ୍ଞା ଏମିତି କୁହନ୍ତୁ ନି ଶୁଭା ଯାଉଛି।
ଓହୋ ସେ ଆପଣ କଥା କୁହନ୍ତୁ ସେ ଆପଣ କୁହନ୍ତୁ ଆ ମାନେ ମୁଁ କହୁଥିଲି କି ଆପଣ ଗୋଟେ ମାନେ ଆମର ଗୋଟେ ବିଲଡିଂ ଅଛି ମାନେ ଆମର ଗୋଟେ ମହଲା ଅଛି। ଏଇଟା ହସ୍ପିଟାଲଟା ବୁଝିଲେ?
ଆଜ୍ଞା!
ଆଜ୍ଞା ସେ ହ ସେ ହସ୍ପିଟାଲ ଟା ମୁଁ ଜନ୍ମ ହେବାରୁ ଦେଖିଛି। ତ ସେ ହସ୍ପିଟାଲ ଆଗରୁ ତିନି ମହଲା ଥିଲା ଏବେ ସେ କେମିତି କି ପାଞ୍ଚ ମହଲା କରି ଯାଇଚି କିନ୍ତୁ ସେ ହସ୍ପିଟାଲ ଆକ୍ଚୁଆଲି ତିନି ମହଲା ଥିଲା ଯେତେବେଳେ ତାଙ୍କୁ ସେ ରଙ୍ଗ ଦେଇଥିଲେ। ତ ସେ ରଙ୍ଗ ତ ସେ ରଙ୍ଗ ଛାଡିଗଲା ବେଳକୁ ସେ ପାଞ୍ଚମହଲା କରିଥିଲେ ପାଞ୍ଚମହଲା କଲାପରେବି ସେଯୋଉ ମାନେ ଉପରେଯୋଉ ଦୁଇମହଲା ଅଛି ତ ସେ ଦୁଇମହଲା ଟା ସିଏ କଣ କଣ ସେ କଣ କରିଛନ୍ତି କି ଭି ସେଥିରେ କିଛି ଜିନିଷ ମାନେ ରୁମ୍ କରିନାହାନ୍ତି। ସେ ଖାଲି ଉପର ମାନେ ଉପରେ ଖାଲି କଲର ହଉଚି ସେଇ ଭିତରୁ ପୁରା ମାନେ ଫାଙ୍କା ଅଛି। ଭାବୁଥିଲେ କି ଆମେ ଯଦି ମୁଁ ମୋର ମୁଁ ମୋର ଆପଣଙ୍କ ସାଙ୍ଗମାନେ ମିଶିକି ଏଇଠି କ ମାନେ ଏଇଯୋଉ ବିଲଡିଙ୍ଗଟା ଆମେ ଯଦି ନେଇଗଲୁ ତ ଆମର ତ ଲାଭ ଅଛି ଆମେ ତ ଏଇଠି ନେଇଗଲା ପରେ ଆମେ କିଛି ଲୋକଙ୍କୁ ଏଇଠି ଦେଇକି ଏଠି ଆମ ତ ଆମ କାମ ଷ୍ଟାର୍ଟ କରିଦେବୁ ମାନେ ଆମର ଏଇଠି ମୁଁ ଭାବୁଛି ଗୋଟେ ବିଦ୍ୟାଳୟ ଖୋଲିବି। ପିଲାମାନଙ୍କୁ ଏଇଠି ମୁଁ ଶିକ୍ଷା ଦେବି ତ ଆପଣ କୁହନ୍ତୁ ଏଇ ଆପଣ ଏଇ ମାନେ ଆପଣ କୁହନ୍ତୁ ମୁଁ ଯଦି ବିଦ୍ୟାଳୟ ଖୋଲିବି ଆପଣ କିଛି ମତାମତ ଦିଅନ୍ତୁ।
ଆଜ୍ଞା ଆଗ ତ ବିଲ୍ଡିଂ ଟାକୁ ଆଉ କମ୍ପ୍ଲିଟ ମାନେ ଇଏ ସବୁ ସମାପ୍ତ କରନ୍ତୁ। ତାପରେ ଯାହା ଲୋକ ଲଗେଇ ସମାପ୍ତ କରନ୍ତୁ କା ଗଛ ଛ ଲଗାନ୍ତୁ ଭଲ ମାନେ ରେଡି କରିକି ରଖନ୍ତୁ ତାପରେ ତାପରେ ବିଦ୍ୟାର୍ଥୀ ମାନଙ୍କୁ ମାନେ ଏଇଠିକି ଡାକିକି ବିଦ୍ୟାଳୟକୁ ଡାକିକି ସେଇଟା କୁହନ୍ତୁ ଯେ ଏଇଠି ଡ ମାନେ ଏ ଡାକ୍ତରୀ ପାଠ ପଢା ହବ।
ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଆପଣଙ୍କ କଥା ମୁଁ ବୁଝିପାରିଲି ତ ମୁଁ ଭାବୁଥିଲି ଏଇ ଯୋଉ ବିଦ୍ୟା ମାନେ ଏଇ ଯୋଉ ଅଛି ଯୋଉ ମହାଲାଟା ଆକୁ ଯଦି ମୁଁ ମାନେ ବିଦ୍ୟାଳୟରେ ମାନେ ଯଦି ମୁଁ ତାଙ୍କୁ ମାନେ କରିଦେଲି ତ ଭାବୁଚି କି ମୁଁ ବୋହୁତୁ ଖୁସି ଅନୁଭବ କରିବି ଯେହେତୁ ପିଲାମାନଙ୍କୁ ଦେଖିଛି କି ବୋହୁତୁ ପିଲାମାନେ ଅଛନ୍ତି ଯୋଉମାନେ କି ପାଠ ୟା ପାଇଁ ବୋହୁତୁ କଷ୍ଟ ଅନୁଭବ କରିଛନ୍ତି ମାନେ ତାଙ୍କ ପାଖରେ ସକ୍ଷମ ନାହିଁ ସେ ପାଠ ପଢେଇବା ପାଇଁ। ତ ଭାବୁଥିଲି କି ତାଙ୍କୁ ମାନେ ବିନା ମୁଦ୍ରାରେ ତାଙ୍କ ମୁଁ ପାଠ ମାନେ ତାଙ୍କୁ ମୁଁ ଏଇ ବିଦ୍ୟାଳୟକୁ ନେବି ନେଇକି ଆସିବି। ଏବେ ତାଙ୍କୁ ବିନା ପ ଏବଂ ତାଙ୍କୁ ମୁଁ ପ୍ରତିଟି ମାସରେ କିଛି ଖାଇବା ଜିନିଷ ଦେବି ସେ ଘର ପାଇଁ ଏବଂ ସେ ବିନା ମୂଲ୍ୟରେ ଏଇଠି ପାଠ ପଢି଼ଉଠିକି ଯିବେ ଏତତ୍ ଦ୍ଵାରା ମୋର କିଛିଟା ପୁଣ୍ୟହବ। ମୁଁ ସେ ପୁଣ୍ୟ ମୋର ମାନେ ମୋର ଜଣେ ମହିଳା ମିତ୍ର ଅଛନ୍ତି ମୁଁ ତାଙ୍କ ସହିତ ପୁଣ୍ୟଟା ଦବାକୁ ଚାହୁଁଛି। ତ ଭାବୁଥିଲି କି ମୁଁ ଯଦି ଏଇ କାମରେ କଲି ତ ମୋତେ ଭଗବାନ ଖୁସିରେ ରଖିବେ। ତ ଆପଣ କୁହନ୍ତୁ ଆପଣ ଲାଇଫରେ ଆପଣଙ୍କ ଜୀବନରେ ଆପଣ କଣ ଆଶା ମାନେ ଆଶା କରିଛନ୍ତି ଯେହେତୁ ଆ ମାନେ ଆପଣଙ୍କ ଲାଇଫରେ ଆପଣଙ୍କ ମାନେ ଜୀବନରେ ଆପଣ କଣ ଆଶା କରିଛନ୍ତି ଯାହା ଦ୍ଵାରା ଆପଣ ଖୁସିରେ ରହିବେ।
ଆଜ୍ଞା କଣ କହିଲେ କଣ କହିଲେ?
ମୁଁ କହିଲି ଆପଣ ମୁଁ କହିଲି ଆପଣଙ୍କ ଲାଇଫରେ ଆପଣ କଣ ମାନେ ଆଶା କରିଛନ୍ତି ଯୋଉଟା ଆପଣ ମାନେ ଆପଣ ଜୀବନରେ ଆପ ଆପଣଙ୍କ ପୁରା ଜୀବନରେ ଆପଣ କଣ ଇଚ୍ଛା କରିଛନ୍ତି ଯେଉଁଥିପାଇଁ ଆପଣ ଖୁସିରେ ରହିବେ।
କିଛି ନାହିଁ ଆଜ୍ଞା ସେବା କରିକି ଖୁସିରେ ରହିବା କଥା ଗରିବି ଦୁଖୀ ଲୋକୀର ଲୋକର ସାହାଯ୍ୟ କର ସିଏ ଯାହା ଆଶୀର୍ବାଦ ଦେବେ ସେଇଥିରେ
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ତ ଆପଣ ଆଚ୍ଛା ଆଚ୍ଛା ବୁଝିଲି ତ ଆପଣ ତାହେଲେ କହୁଛନ୍ତି ମାନେ ଗରିବି ଲୋକ ସାହାଯ୍ୟ କଲେ ଆମର ପୁଣ୍ୟ ହବ ନା।
ଆଜ୍ଞା ଆଜ୍ଞା।
ଓହୋ ବୁଝିଲି ବୁଝିଲି ତ ଆପଣ ଏହା କହୁଛନ୍ତି ତ ମୁଁ ଭାବୁଛି ମୁଁ ତ ବୋହୁତୁ ମୁଁ ତ ଗରିବି ଲୋକଙ୍କୁ ମାନେ ସେବା କରିଛି ଆଉ ମୋର ତ କାଇଁ ପୁଣ୍ୟ ହବାକୁ ଯାଉଛି। ତ ମୁଁ ଭାବୁଥିଲି କି ତାହେଲେ ମୁଁ ଅତ୍ୟଧିକ ଗର୍ବୀ ଲୋକଙ୍କୁ ସାହାଯ୍ୟ କଲେ ମୁଁ ତାଙ୍କୁ କିଛି ଖାଇବା ଦେବି କିଛି ଖାଇବାକୁ ଦେବି କିଛି କପଡା ପିନ୍ଧିବାକୁ ଦେବି ଏବଂ ତା ତାଙ୍କୁ ମୁଁ ଭଲ ଭାବରେ ସେବା ତାଙ୍କର କରିବି ଯାହା ଦ୍ଵାରା ମୋର ବି ଭଗବାନ ଖୁସି ମାନେ ମାନେ ମୋର ବି ଭଗବାନ ମାନେ ଭବିଷ୍ୟତରେ ମୋର ପୁଣ୍ୟ କରିବେ ତ ସେ ପୁଣ୍ୟକୁ ମୁଁ ମୋର ସବୁ ମାନେ ଘରର ସଦସ୍ୟ ମାନଙ୍କୁ ବାଣ୍ଟିଦେବି ଆମେ ସେ ପୂର୍ଣ୍ଣତା ମିଶିକି ଗ୍ରହଣ କରିବୁ ଯେ ମୋ ଘର ଲୋକ ମାନେ ସବୁ ମିଶିକି ମାନେ ମୁଁ ଚାହିଁବି କି ମୋ ସେ ପୁଣ୍ୟ ଟା ମୋର ପୁରା ଘର ଲୋକ ସବୁ ମିଶିକି ଆମେ ନୋଉ ଏବଂ ଆମେ ବହୁତ ଖୁସି ଅନୁଭବ କରୁ
ଆଜ୍ଞା।
ତ ସେୟା ମୁଁ ଭାବିଥିଲି ମୋ ମାନେ ମୋର ମାନେ ମୁଁ ଏହି କାମ କରିବି ବୋଲି ଓ ଆପଣ କୁହନ୍ତୁ ଆପଣ ଆପଣ ଗ୍ରାମ କୁ ଯାଇଥିଲେ ଆପଣ ଯୋଉ ଗାଁ କୁ ଯାଇଥିଲେ ଆପଣ ଗାଁରେ କଣ କଣ ଖାଇଲେଏବଂ କାହା ସହ କାହା ସହ ସବୁ ଆପଣ କୁଆଡେ କୁଆଡେ ବୁଲିଲେ ମତେ କୁହନ୍ତୁ?
ଆଜ୍ଞା ସେଇଟା ତ କହିବି ମତେ ଆଉ ଗୋଟେ ଜିନିଷ ଆପଣଙ୍କୁ ପଚାରିବାର ଅଛି? ଆପଣ ଏ ଏ ବର୍ଷ ଆର ସି ବି ଜିତିଲା ଆଇ ପିଏଲ ରେ ଆପଣଙ୍କୁ କେମିତି ଲାଗିଲା?
ମୁଁ ତ ଭାବିଥିଲି କି ଆର୍ ସି ବି ଜିତିବ ପାଇଁ ଭାବିଥିଲି ତାପରେ ଯେତେବେଳେ ଦେଖିଲି କି ଅନ୍ୟ ସବୁ ଦଳ ଆସିକି ସମ୍ମୁଖୀନ ରେ ଅଛନ୍ତି ତ ମୋତେ କଷ୍ଟକର ଲାଗିଲା କି ଏଥରକ ଆସିବି କପ ନବ ନା ନବ ନାହିଁ ତାପରେ ବହୁତ ସମୟର ଅନୁସନ୍ଧାନ ପରେ ଜାଣିବାକୁ ପାଇଲି କି ନାହିଁ ଏଥରକ ତ ଆର ସିବି ଯେମିତି ହେଲେ ନ ମାନେ ନବ ଯେହେତୁ ଏଥର ଯ ଯେହେତୁ ଏଥର ଆମର ମାନେ ମା ଆମର ଯୋଉ ଅଛନ୍ତି ମାନେ ଆମ ଆଉ ଜଣେ ଅଛନ୍ତି ସିଏ ଆପଣଙ୍କ ଦଳରେ ହେବେ ଆପଣଙ୍କୁ ସୁୁାଭଜାଉଛି ମୋ କ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଶୁଭା ଯାଉଛି ଶୁଭା ଯାଉଛି କହୁନାହାନ୍ତି ଶୁଭା ଯାଉଛି।
ତ ଆପଣ ଶୁଗା ଯାଉଛି। ତ ଆପଣ ଯୋଉ ମାନେ ଆପଣ ଯୋଉ ଦଳରେ ଅଛନ୍ତି ଯେହେତୁ ସିଏ ନଥିଲେ ତ ମୁଁ ଭାବିଲି କି ନାଇଁ ଆମର ଏଥିରେ କି ବି ଆମର ଏହି ଦଳ ନହେଲେ ମୁଁ ଗୋଟେ ଖୁସି ପ୍ରକାଶ କରିବି ଏବଂ ବହୁତ ଖୁସି ହେବି ତ ମୁଁ ସେୟା ହିଁ ବୁଝିଲି ମୁଁ ଆକ୍ଚୁଆଲି ଯୋଉ ଥରକ ଆ ମାନେ ଆଉ ମାନେ ଗତ ବର୍ଷ ଆର‌ ସି ବି ଯୋଉ ଜିତିଥିଲା ମୁଁ ସେଇ ଥରକ କେକ୍ ମଧ୍ୟ କାଟିଥିଲି ମେ ସାଙ୍ଗମାନେ ମିଶିକି ଆମେ କେକ୍ ମଧ୍ୟ କାଟିଥିଲୁ
ଆଜ୍ଞା ଆଜ୍ଞା।
ତ ଏଇଥରେ କ ଭାବିଲି କି ତ ଏଇଥର କ ଭାବିଲେ କି ନାଇଁ ଏଥରକ ନ କାଟିକି ମୁଁ ଏମିତି ଭାବରେ ଏ ମାନେ ଲୋକଙ୍କୁ ସେବା କରିବି ତ ଭାବିଲି କି ଲୋକଙ୍କୁ ସେବା କଣ କରିବି ମୁଁ ତ ନିଜ ପାଖରେ ସକ୍ଷମ ନାହିଁ ଲୋକଙ୍କୁ ସେବା କରିବାକୁ ଆଗ ନିଜର ଦେହ ଦେଖିବି ତାପରେ ଲୋକଙ୍କ ସେବା କରିବି। ଆପଣଙ୍କୁ ମୋ କଥା ଶୁଗା ଯାଉଛି?
ଆଜ୍ଞା ଆଜ୍ଞା ଶୁଭା ଯାଉଛି।
ଆପଣ କିଛି କୁହନ୍ତୁ ଆପଣ କିଛି କୁହନ୍ତୁ ଯୋଉଥିପାଇଁ ମୁଁ କହିଲି ଆପଣ କିଛି କୁ ମୁଁ କହିଲି ଆପଣ କିଛି କୁହନ୍ତୁ ଆପଣଙ୍କ ଲା ପା ଆପଣଙ୍କ ଜୀବନରେ ଆପଣ କୋଉ କୋଉ ସବୁ ଜିନିଷ ଦେଇକି ଏବଂ ସ୍ଥିତି ଦେଇକି ଆପଣ ଆସିଛନ୍ତି ମତେ ମତେ ଆପଣ କୁହନ୍ତୁ?
ଆଜ୍ଞା ମୁଁ କଣ କହିବି ମୋର ତ ଦୁଃଖ ଅଛି
ଆପଣଙ୍କ ଜୀବନରେ ଆପଣଙ୍କର କଣ ଦୁଃ ଖ ଅଛି ଆପଣ ମତେ କୁହନ୍ତୁ ମୁଁ ତାକୁ ସୁଖରେ ଭାବିବି ସୁନିଶ୍ଚିନ୍ତ କରିବାକୁ
ଆଜ୍ଞା ମୋର ଯୋଉ ଟିମ୍ ଥିଲା ସେଇଟା ତ ଗଲାନି ତିନି ବର୍ଷ ହେଲାଣି ଯାଇପାରୁନି ଆଉ ଦୁଇ ହଜାର ତେଇଶରେ ଯାହା ଯାଇଥିଲା ସେଇଟା ହି ଗୋଟେ ଦୁଃଖ ଆଉ କଣ କରିବା। ଆଉ ଏ ବର୍ଷ ତ ଆମର ଆମର ଖେଳାଳି ଗୋଟେ ଖେଳିଲେନି ସେଇଟା ବି ଦୁଃଖ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଜ ସେଇ ଖେଳକୁ ଅଧିକ ଭଲ ପାଆନ୍ତି ବୋଧେ?
ଆଜ୍ଞ ଆଜ୍ଞା ଆଜ୍ଞା।
ଓହୋ। ତାହେଲେ ଆପଣଙ୍କର ତାହେଲେ ଆପଣ ସେଇ ଯୋଉଁ ଆପଣ ସେମାନେ ଆପଣ ଯୋଉ ଦଳକୁ ଭଲ ପାଉଛନ୍ତି ଆପଣ ତାଙ୍କୁ କେବେଠୁ ମାନେ ଆପଣ ତାକୁ ସପ ମାନେ ତାକୁ ଆପଣ ମାନେ ସପୋର୍ଟ କଲେଣି?
ମୋର ଏଇଟା ହେଲାଣି ଦଶ ପନ୍ଦର ବର୍ଷ ଖଣ୍ଡ ଦଶ ଦଶ ବର୍ଷ ଖଣ୍ଡେ ହେଇଯାଇଥିବ।
ଆଚ୍ଛା ଆପଣ ଦଶ ବର୍ଷ ହେଇଗଲେଣି ଆପଣ ସପୋର୍ଟ କରିବାର ନା?
ଆଜ୍ଞା ମାନେ ଏଇଟା ଦିଇ ହଜାର ଛବିଶ ହଉଛି ତ ମୋର ଦି ହଜାର ହେ ହଁ ପନ୍ଦର ଷୋହଳ ଆଡୁ ମୁଁ କଲିଣି ସପୋର୍ଟ।
ଆଛା ଆପଣ ସେତେବେଳୁ ଖେଳ ଦେଖୁଥିଲେ?
ଆଜ୍ଞା ହଁ।
ଓହୋ ତାହେଲେ ଏମିତି ନା, ତାହେଲେ ଆପଣଙ୍କୁ ଗୋଟେ ଗପ କହୁଛି। ଆକ୍ଚୁଆଲି ଏଇ ମୋର ଚତୁର୍ପକ୍ଷରେ ଗୋଟେ କୁ କୁକୁରଟା ଶୋଇଛି, ମାନେ ସେଟା ବାଲେ ଆଜ୍ଞା କୁହନ୍ତୁ, ତ ମୁଁ କହୁଥିଲି କି ଆଜ୍ଞା ଆଜ୍ଞା ମୁଁ କହୁଥିଲି ଆମର ଗୋଟେ କୁକୁରଟେ ଶୋଇଛି। ସେ କୁକ ସେ କୁକୁରଟି ଏକ ସେ କୁକୁରଟି ଏଇଟି ଆମର ଦିଟି କୁକୁର ଶୋଇଛନ୍ତି, ଗୋଟେ ହେଲା ମାଇ କୁକୁର ଗୋଟେ ହେଲା ଅଣ୍ଡିରା କୁକୁର। ତ ଆମର ଏଇ ଯୋଉ କୁକୁର ଶୋଇଛନ୍ତି ତ ମୁଁ ଭାବୁଥିଲି କି ତାଙ୍କ ଭିତରୁ ଜଣେ କୁ କୁର ନାହାନ୍ତି ଏଇଠି, ସେ ଅନେକ କୁକୁର ଅଛନ୍ତି ତ ସେ ତାଙ୍କୁ ତ ମନେ ପକଉଥିବେ। ନାଇଁ ମୋର ସ ମୋର ସହେଲୀ ମାନେ ନାହାନ୍ତି ଏଠି ତ ମୁଁ କଣ କରିିବାକୁ ଯିବି, ମୋର ତ ଅନେକ କୁକୁର ଅଛନ୍ତି ମୁଁ ତାଙ୍କ ସହ କ ମାନେ ଭାବୁଥିଲି ରହିବି ବେଲି। ତ ମୁଁ ହେଠୁ ଭାବିଲି କି ଯଦି କୁକୁର ମାନ ଅଲଗା ହେଇକି ରହିପାରୁଛ ନ୍ତି ତ ମଣିଷ କାହିଁକି ମାନେ କା ସରି ଯଦି କୁକୁର ମାନେ ଅଲଗା ହୋଇ ରହିପାରିନାହାନ୍ତି ତ ତ ଆମର ତ ଆମର ସମାଜ କିପରି ଅଲଗା ହେଇକି ରହୁଛନ୍ତି। ତ ଏଇସବୁ ଭାବିକି ବହୁତ ଦୁଶ୍ଚିନ୍ତା କ କରିଥିଲି ହଁ ଶୁଣନ୍ତୁ ମୋର ଟିକେ ବିଦ୍ୟାଳୟ ଯିବାର ସମୟ ହେଲାଣି, ମୁଁ ଆପଣଙ୍କୁ ଭର ଯୋଗାଯୋଗ କରୁଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା ଆଜ୍ଞା।